ତି ହ୍ୟାଲୋ। କଣ କରୁଚନ୍ତି? ହଁ ହ୍ୟାଲୋ କଣ କରୁଚନ୍ତି?
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହାଲୋ। ହାଲୋ। ହ୍ୟାଲୋ।
ହାଲୋ।
ମୋ କଥା ଶୁଭୁଚି? ହ୍ୟାଲୋ। ହାଲୋ। ହାଲୋ। କଥା ସୁବୁଚି?
ହଁ ଏବେ ଶୁଭିଲା ହଁ ମୋ ମୋ କଥା ସବୁଚି?
ହଁ ଆପଣଙ୍କ କଥା ଶୁଭୁଚି ମୋ କଥା ଶୁଭୁଚି?
ହଁ ଆପଣ କଥା ସଭୁଚି।
ହଁ ଆପଣ କଣ କରୁଚନ୍ତି?
ମୁଁ ଏବେ ବସିକି ଟିକେ ବେ ଆଁ ପଢ଼ାପଢ଼ି କରୁଚି।
ଆଉ ଆଜି ବର୍ଷା ହେଇଥିଲା ସେପଟ ଆଡ଼େ?
ନା ଏପଟେ ବହୁତ ଗମ ବହୁତ ଗରମ ଏଟା ଗରମ ଭୁବନେଶ୍ଵର ତ। ଭୁବନେଶ୍ୱରରେ ବହୁତ ଗରମ ଏଠୀ। ଫୋଟି ଟୁ ଡିଗ୍ରୀ ବୟାଳିଶ ଡିଗ୍ରୀ ସେଣ୍ଟିଗ୍ରେଡ। ବୋହୁତୁ ଗରମ ବାହାରକୁ ଗଲେ ବୋ ବହୁତ ଗରମ।
ହୁଁ ହୁଁ କିନ୍ତୁ ଆମର ଆଜି ଏପଟେ ଆଡେ ଟିକେ ବର୍ଷା ହେଇଚି ଆଗରୁ ବହୁତ ଗରମ ଲାଗୁଥିଲା ଆଉ କିନ୍ତୁ ଏବେ ବର୍ଷା ଟିକେ ହେଇଚି ଆପଣଙ୍କ ଆଡେ କେବେ ବର୍ଷା ହେଇଥିଲା ନା ହେଇନି ଏବେ?
ଆମର ବର୍ଷା ହେଇଥିଲା ପରଦିନ ବର୍ଷା ହେଇଥିଲା ପାରା ମାନେ ବହୁତ ଜୋରେ ପବନ ହେଇ ଗଛ ଭାଙ୍ଗି ଯାଇଥିଲା ସବୁ ବହୁତ ଜୋରେ ବର୍ଷା ବି ହେଇଥିଲା ଆଉ ମାନେ ଗଛ ଗଡା ସବୁ ରଖ ରାସ୍ତା ଉପରେ ପଡିଯାଇଥିଲା। ଆ ପାୱାର ଅ ପାୱାର ବି କଟ୍ ହେଇଥିଲା ବହୁତ ସମୟ ପର୍ଯ୍ୟନ୍ତ।
ହୁଁ ହୁଁ ଆପଣ ଖାଇସାରିଲେଣି ଘରେ?
ହଁ ମୁଁ ଖାଇସାରିଲଣିି।
ହଁ ହଁ ଆଜିକାଲି କଣ ହଉଛି କି ଅସୁବିଧା ଆମର ଯୋଉ ଆଗ କାଳେ ଯୋଉ ସବୁ ବଡ ବଡ ଗଛ ଥିଲା ଯେତେବେଳେ ସବୁ ସେଇ ଗଛ ଗୁଡିକୁ ଲୋକମାନେ କାଟିଦେଲେ ସେ କାଟିବା ଫଳରେ ମାନେ ଆମର ଯୋଉ ଯୋଉ ଖରାଟା ଅଧିକ ହେଉଚି ଆଉ ଆମର ମାନେ କଣ ଆଉ କହିବି ମାନେ ବହୁତ ଜୋରରେ ଗରମ ହେଉଚି ସେଥିଯୋଗୁ ମାନେ ମଣିଷ ଏବେ ବଞ୍ଚିବାଟା ବହୁତ କଷ୍ଟକର ହେଉଚି। ମୁଁ ସେଆ ଭାବୁଚି ଯେ କେମିତି କଣ ମଣିଷ ବଞ୍ଚିବ ଏତେ ଖରା ଏତେ ଗରମରେ ଯଦି ବର୍ଷା ହବନି ଆପଣ ଭାବନ୍ତୁ ଆଗରୁ ଏଇ ସମୟରେ କେତେ ବର୍ଷା ହଉଥିଲା ମାନେ କାଳବୈଶା ଖି ହେଇ ବର୍ଷା ହେଇ କେତ ଏତେ ବର୍ଷା ହଉଥିଲା ଏବେ ବର୍ଷା ହିଁ ନାହିଁ ମାନେ ଗଛ ତ ନାହିଁ ଆପଣ ଦେଖନ୍ତୁ କଟକ ଭୁବନେଶ୍ଵର ସହର ଗୁଡିକରେ ଜମା ବର୍ଷା ହିଁ ନାହିଁ ଆଉ କଣ ହବ ଆଉ ସେ ବର୍ଷା ନାହିଁ ଖାଲି ଖରା ଗୁଳୁଗୁଳି ଏଇଭଳି ହଉଛି ଆଉ ଆପଣ କଣ ଭାବୁଛନ୍ତି ଯେ ଖରାଟା କାହିଁକି ହଉଛି ଅଧିକ
ଆପଣ ଏକଦମ ଠିକ ସତ କଥା କହୁଛନ୍ତି। ଆଗରୁ ଛୋଟ ମୁଁ ତରେ ଥିଲି ଖରା ଦିନ ମାନେ ଆମେ ଭାବୁଥିଲୁ ସନ୍ଧ୍ୟା ବେଳେ ବର୍ଷା ହବ। ଓ ଖରା ହବ ସନ୍ଧ୍ୟାବେଳେ ବହୁତ ଜୋରରେ ବର୍ଷା ହବ ପୁଣି ସବୁବେଳେ ଥଣ୍ଡା ପଡିଯିବ ନୁହେଁ କି।
ହୁଁ।
ଆଉ ଏବେ ତ ଆପଣ ପୁରା ଠିକ କଥା କହୁଛନ୍ତି ଗଛ କାଟିଦବାରୁ ଏସବୁ ଅସୁବିଧା ହଉଛି କିନ୍ତୁ ସରକାର ଏବେ ବି ଭଲ ପଦକ୍ଷେପ ନଉଛନ୍ତି ଆମର ଯୋଉ ଉ ବୃକ୍ଷରୋପଣ ଦିବସ ହଉଛି ଏବେ ଆସ୍ତେ ଆସ୍ତେ ଆମର ପ୍ଲାନ୍ଟେଶନ ମାନେ ବୃକ୍ଷରୋପଣ ଦିବସରେ ବହୁତ ବୃକ୍ଷ ଲଗା ହଉଛି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଭଲ ଦିନ ଆସୁଛି କିନ୍ତୁ କିଛି ଜଣଙ୍କର ଖରାପ ଗୁଣ ଯୋଗୁ କାଟିଦବା ଦ୍ଵାରା ବହୁତ ଭଲ ଲୋକ ମାନେ ହଇରାଣ ହଉଛନ୍ତି।
ମାନେ ଆପଣ ଭାବନ୍ତୁ ଆଗରୁ ଆମର ମାନେ ମାମା ବା ବାପା ବା ଜେଜେମା ଜେଜେମାଙ୍କ କଥା ଅନୁଯାୟୀ ସେମାନେ ତିରିଶ ଡିଗ୍ରୀ ତାପମାତ୍ରା ଯାଏ ହିଁ ଖରା ଟା ଦେଖୁଥିଲେ ମାନେ ଯଦି ଅତିରୁ ଅତି ହେଲା ପଇଁତିରିଶ ଚାଳିଶ ଡିଗ୍ରୀ ତାପମାତ୍ରା ଏବେ ଆପଣ ଭାବନ୍ତୁ ପଚାଶ ଡିଗ୍ରୀ ଛୁ ଉଛି ମାନେ ତାପମାତ୍ରା ମାନେ ମଣିଷ ଯେମିତି ମୁଁ ଭାବୁଛି ଖରା ବେଳେ ସକାଳ ଅ ସାତଟା ଆଠଟା ବେଳକୁ ଏମିତି ଖରା ଆରେ କଣ ଯେମିତି ଗୋଟେ ଦିଟା ଖରା ଭଳିଆ ହଉଛି ସାତଟା ଆଠଟା ବେଳେ ଅନେଇ ହଉନି ଆଉ ଗୋଟେ ବଡ କଥା ଏଇ ଖରାର ଦେହ ହାତରେ ପଡିଲେ ସବୁ ମାନେ ରୋଗ ହଉଛି ଯୋଉ କ୍ୟାନସର କର କର୍କଟ ରୋଗ ଏଇ କର୍କଟ ରୋଗ ଏଇ ଖରାର ଦେହ ହାତରେ ପହିଲେ ହଉଛି। ସେଥି ଯୋଗୁଁ ଏଇ ଖରାରୁ ଆମକୁ ବହୁ ମାତ୍ରାରେ ବଞ୍ଚିବାକୁ ପଡିବ। ଆପଣ ଖରା ବେଳେ ଗଲା ବେଳେ ଆପଣଙ୍କ ମାନେ ପରିବାର କୁ ସବୁଛ ପାଣି ବୋତଲ ଯୋଉ ଗାମୁଛା ଫାମୁଛା ଦେଇକି ପଠଉଛନ୍ତି ନା ନାଇଁ।
ହଁ ହଁ ଆମର ଏ ଦେଖନ୍ତୁ ସହରରେ ତ ଆମର ଆମର ଲଗେଇଲୁ ଏୟାର କଣ୍ଡିସନ ସେଟା ତ ଆମର ଘରୁ ବାହାରିଲୁ ଗାଡିରେ ବସିକି ଗଲୁ ପୁଣି ବସିଲୁ ସେଇଟା ପାଇଁ ତ ବେଶୀ ଆହୁରି ମୋତେ ଲାଗୁଛି ଗରମ ହଉଛି କାରଣ ଯେତେ ଯେତେ ଆମର ଟେକ୍ନୋଲୋଜି ଡେଭଲପ ଉନ ଉନ୍ନତ ହଉଛି ସେତେ ସେତେ ବାୟୁମଣ୍ଡଳରେ ଗରମ ଗ୍ୟାସ୍ ବାହାରକୁ ଛଡା ହଉଛି।
ହୁଁ। ସେଇଟା ଗୋଟେ କଥା ଆପଣ ଯା କହିଲେ।
ହଁ କିନ୍ତୁ ଏଇ ଠିକ କଥା କହୁଛନ୍ତି ବାହାରୁକୁ ଗଲା ମାନେ ଗାଡି ଯଦି ଆମେ ଦୁଇ ଚକିଆ ଗାଡିରେ ଯାଉଛୁ ହାତରେ ଗୋଟେ ଗ୍ଲୋଭସ ପିନ୍ଧିବାକୁ ପଡିବ ଆଉ ରାସ୍ତା ରାସ୍ତାରେ ସବୁ ବସୁଛନ୍ତି ପାଣି ଜଳ ଛତ୍ର ଧରିକି ବସଛନ୍ତି ଅନେକ ଗରିବ ଲୋକମାନେ ଜୋଉମାନେ ଯାହାର ଘର ନାହିଁ ସେମାନେ ଗରମରେ ହଇରାଣ ହେଇଯାଉଛନ୍ତି। ଖାଇବାକୁ ନାହିଁ ବା ପାଣି ପିଇବାକୁ ନାହିଁ ତ ଏମିତିଆ ଲୋକ ମାନ ଯୋଉମାନଙ୍କର ଘର ଠିକ ସେ ନାହିଁ ଏ ଜଳ ଛତ୍ର ତାଙ୍କ ପାଇଁ ସବୁ ରଖା ହେଇଛି ପିଇବେ ବୋଲି ଆମ ମାନଙ୍କ ଘର ଟିକେ ଭଲ ଅଛି ଆମେ ପାଣି ବୋତଲ ଧରିକି ପଳେଇଗଲୁ ନୁହେଁ କି।
ଆଉ ଯୋଉମାନଙ୍କର ନାହିଁ ସେମାନେ ଛତା କିଣି ପାରୁଛନ୍ତି ନା ପାଣି ବୋଟଲ କିଣି ପାରୁଛନ୍ତି ନା କଣ କିଣି ପାରୁଛନ୍ତି କିଛି ବି କିଣି ପାରୁନାହାନ୍ତି। ସେଥି ଯୋଗୁ ତାଠୁ ଭଲ ଯେ ଯୋଉ ଲୋକମାନଙ୍କର ଅଛି ଆମେ ଟିକେ ତାଙ୍କୁ ସାହାଯ୍ୟ କରିବା ଆଉ ଟିକେ ଭଲ ପଦ ବକ୍ଷେପ ସେମାନଙ୍କ ପାଇଁ ନେବା ଛତା ଯଦି ହବ ଆମ ଦ୍ଵାରା ଟିକେ ଛତା କିଣିକି ବି ତାଙ୍କୁ ଦେଇଦବା ଆଉ ରାସ୍ତା କଡ଼ରେ ଜଳଛତ୍ର ରଖିବା ଏମିତି କଲେ ବହୁତ ଲୋକ ମାନେ ବୁଝି ପାରିବେ ଆଉ ଆପଣ ଆଜି ରାତି କଣ ରୋଷେଇ କରିଥିଲେ?
ରାତିରେ ଆଜି ଆମର ଆମର ଆଜି ରାତିରେ ହେଇଥିଲା ପୁରି ଆଉ ଚଣା ତରକାରୀ ବାବୁଲି ଚଣା।
ଓ ଖୁଆ ଭାତ ଟେଷ୍ଟି ଖାଇବା ଆପଣଙ୍କର ଚନ୍ତିି। ଆମର ଏଇ ବନ୍ଧା କୋବି କୁ ଆଉ ରୁଟି।
ଆଚ୍ଛା ଆପଣଙ୍କର ଆଉ କିଏ କିଏ ଅଛନ୍ତି?
ଆମ ଘରେ ମୋ ବାପା ମା ମୋ ଜେଜେବାପା ଆଉ ମୋର ଜଣେ ଗୁରୁ ଅଛନ୍ତି ଆଉ ଆଉ ଆମେ ଭାଇ ଭଉଣୀ ଅଛୁ ଆଉ। ଏମିତି ଆଉ। ଆପଣଙ୍କ ଘରେ?
ମୋ ଘରେ ମୋ ସ୍ୱାମୀ ମୋ ପୁଅ ଝିଅ ମୁଁ ମୋର ତ ଶାଶୁ ଶ୍ୱଶୁର ନାହାନ୍ତି ଚାଲି ଯାଇଛନ୍ତି ଦେନ୍
ହୁଁ।
ତ ଆମେ ଏତିକି ଜଣ ରୋହୁଛୁ।
ହୁଁ ଆପଣ ତାହେଲେ ଭଲ। ଆଉ ଖାଇବା ପିଇବା କରିଚନ୍ତି ଆଉ ତାହେଲେ ଆପଣ ଟିକେ ଆପଣ ଦିନ ମାନେ ପାଖାପାଖି ଆପଣ ଗଛ ପତ୍ର ଲଗାନ୍ତି ନା ନା ଲଗାନ୍ତିନି।
ହଁ ହଁ ଲଗାଏ ଆମେ ମୁଁ ମୋର ବାଡିରେ ମାନେ ଫୁଲ ଗଛ ତ ଲଗାଏ ତା ସାଙ୍ଗରେ ଲଙ୍କା ଗଛ ଆଉ ଆମର ଗୋଟେ ଔଷଧୀୟ ଗୋଟେ ଗଛ ଅଛି ଆ ଏଇ ଯୋଉ ଆମର ଘି ଘି କୁଆଁରୀ।
ହୁଁ।
ହୁଁ ସେଇ ଗଛ। ଯୋଉଟାକୁ ଆମେ କହୁଛୁ ଇଏ କଣ କହୁଚୁ ଆମେ ତାକୁ ଆଲେବେରା। ଆଲୋଏବେରା। ସେଇ ଗଛ ଲଗେଇ ଯଉ କଣ ଞ୍ଚା ଲଙ୍କା ଗଛ ଅମୃତଭଣ୍ଡା ଅମୃତ ଖଣ୍ଡା ଗଛ ମୋର ତ ଛୋଟ ଘରଟେ ସେଇଥିରେ ଯାହା କରିକି ଆମେ ଲଗେଇଛୁ ଟମା ବିଲାତି ବାଇଗଣ ଗଛ। ହଁ ମୋ ମନ୍ଦାର ଗଛ। ହୁଁ ହୁଁ ହୁଁ ହୁଁ।
ହୁଁ ଆପଣ ସବୁବେଳେ ଚେଷ୍ଟା କରିବେ ବଢିଆ ବଢିଆ ଆପଣ ତ ଗଛ ଲଗଉଚନ୍ତି ଆଉ ଗାଁ ଆଡେ କେତେବେଳେ ଦେଖିଲେ କି ଆମ୍ବ ଗଛ ବରଗଛ ଯଦି ହବ ହବ ବି ବଡ ବଡ ଗଛ ଟିକେ ଲଗେଇ ଦେଇ ଥିବେ ଆଉ।
ହଁ। ଆପଣଙ୍କ ଗାଁ ଟା କୁଆଡେ?
ଆମ ଗାଁ ଟା ଆମେ ଏଇ ଢେଙ୍କାନାଳରେ ରହୁଚୁ ଏଇ ଗାଁରେ ରହୁ ଆଉ ଆମ ଏ ଆମ ପଟ ଏରିଆ ମାନଙ୍କରେ କଣ କହିଲେ ଗଛ ସଂଖ୍ୟା ଅଧିକ ଅଛି ମାନେ ସେ ତେ ବି ମାନେ ଗଛ ନାହିଁ କମ୍ ମ ନାହିଁ ମାନେ ଅଛି ବରଗଛ ବହୁତ ସାରା ଆମ୍ବ ଗଛ ଲୋକମାନେ ବି ଗଛପତ୍ର ସବୁ ଲଗଉଚନ୍ତି। ଏବେ ସମସ୍ତେ ସଚେତନ ହୋଉ ଛନ୍ତି ନା ମାନେ ଯେହେତୁ ଏତେ ଜୋରେ ଖ ଖରା ହଉଚି ଲୋକମାନେ ବହୁତ କିଛି ମାନେ ଜାଣୁଚନ୍ତି ଯେ ନାଇଁ ନାଇଁ ଖରା ହଉଚି ଆମକୁ ଗଛ ଲଗେଇବାକୁ ପଡ଼ିବ ଆପଣ ଦେଖୁଥିବେ ଯଦି ବାହାରେ ପଚାଶ ତାପମାତ୍ରା ଖରା ଗଛ ତଳକୁ ଆସି ଏ ଭାରି ମାନେ ଚାଳିଶି ତାପମାତ୍ରା ଖରା ମାନେ ଦଶ ଡିଗ୍ରୀ କମି ଯାଉଛି ଗଛ ତଳେ ସେଇ ଖରା ଥିବ କିନ୍ତୁ ଗ ଛ ତଳେ ସେ ଦଶ ଶ ଡିଗ୍ରୀ କମି ଯାଉଛି ଆଉ ସେଇ ଯୋଗୁ ଛ ଟା ଲଗେଇବା ବହୁ ମା ଯାତ୍ରାରେ ନିହାତି ଦରକାର ଯଦି ଆପଣ ଲଗେଇବେନି ତାହେଲେ ଆପଣଙ୍କ ପାଇଁ ମାନେ ଗୋଟେ ସେତେ ମାନେ ଆମେ ତ ହଇରାଣ ହବା ଆମ ପରବର୍ତ୍ତୀ ପିଢି ଯୋଉମାନେ ଆସୁଚନ୍ତି ସେମାନେ ବି ହଇରାଣ ହେବେ ସେଥି ଯୋଗୁ ଆପଣ ବି ଟିକେ ଚେଷ୍ଟା କରି ଗଛ ଗଛ ଲଗାନ୍ତୁ ଆଉ ଆପଣ ସାଙ୍ଗସାଥିକୁ ବି କୁହନ୍ତୁ ଗଛ ଲଗେଇବା
ହଁ ଠିକ କହୁଚନ୍ତି।
ଆଜ୍ଞା ଆଉ ଓ ହଉ ତାହେଲେ ଶ ହେଇ ଗଲାଣି ତ ନିଦ ଲାଗିଲାଣି ଆଉ ମୁଁ ତାହେଲେ ରଖୁଚି ଆମେ କାଲି କଥା ହେବା ଆଉ ଆ
କଣ କହିଲେ?
ମୁଁ କହିଲି ଆମେ କାଲି କଥା ହେବା ମୁଁ ରଖୁଚି।
ରଖିଦେବେ?
ହଁ ହଁ ହଁ ରଖିବା ହଉ।
ଓହୋ ହଁ।